ହଁ ହୁଁ ହ୍ୟାଲୋ ହ୍ୟାଲୋ।
ହଁ ଶୁଣି ପାରୁଛନ୍ତି?
ହଁ ସୁଭାଯାଉଛି।
ହଁ ଆଉ କେମିତି ଅଛନ୍ତି।
ହଁ ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଠିକ୍ ଅଛି।
କଣ କରୁଥିଲେ?
ନା ସେମିତି କିଛି ନୁହଁ।
ହୁଁ।
ହ୍ୟାଲୋ।
ବର୍ତ୍ତମାନକୁ ହ୍ୟାଲୋ।
ହଁ କୁହନ୍ତୁ। ହଁ ଶୁଭା ଯାଉଛି।
ହଁ। ବର୍ତ୍ତମାନ କୋଉ ଚାଷ ଅଧିକ ଲାଭଦାୟକ ଭଳିଆ ଆପଣଙ୍କୁ ଲାଗୁଛି?
ହଁ ଦେଖନ୍ତୁ ବର୍ତ୍ତମାନ ଯ ବର୍ତ୍ତମାନକୁ ମାନେ ଦେଖନ୍ତୁ ଚାଷ ଯଦି ଦେଖିବା ଆମେ ସମୟ ଅନୁସାରେ ତାର ଲାଭ ଜିନିଷ ଟା ପରିବର୍ତ୍ତନ ହୋଇଥାଏ। କିନ୍ତୁ ବର୍ତ୍ତମାନ ଆମେ ଯଦି ଦେଖିବା ମାଛ ଚାଷଟି ଗୋଟେ ନିହାତି ଭାବରେ ବହୁତ ଲାଭପ୍ରଦ। ଚାଷ ଟିଏ ବୋଲି ମୁଁ ଭାବୁଛି। କାହିଁକି ନା ବର୍ତ୍ତମାନ କଣ ସରକାର ଙ୍କର ବହୁତ ପ୍ରୋତ୍ସାହନ ମିଳୁଛି ମାଛ ଚାଷ କରିବା ପାଇଁ। ହଁ।
ନିହାତି ହୁଁ ହୁ।
ହଁ ମାଛ ଚାଷରେ ଦେଖନ୍ତୁ ମା ମାନେ ମୁଁ କହି ରଖିବାକୁ ଚାହିଁବି। କି ମାଛ ଚାଷରେ ସରକାରଙ୍କର ବିଭିନ୍ନ ପ୍ରକାରର ମାନେ ସ୍କି କିମ୍ ର ବ୍ୟବସ୍ଥା ର ହିଛି ଯେମିତି କି ଆପଣ ମାଛ ଚାଷ କରିବେ। ଯଦି ନୂଆ ପୋଖରୀ ଖୋଳେଇ ପାରିବେ କିମ୍ବା ଆପଣଙ୍କର ଗୁଣା ପୋଖରୀ ରହିଛି ଯଦି ସେଥିରେ ଆପଣ ମାଛ ଚାଷ କରିପାରିବେ।
କିଛି ସବସିଡି ବି ମିଳୁଛି ନା?
ହଁ ହଁ ନିହାତି ଭାବରେ। ପୋଖରୀ ଦେଖନ୍ତୁ ସରକାରଙ୍କର ଯୋଉ ସବୁ ଆମର କିମ୍ ରହିଛି ସବୁରେ ମାନେ ଉଁ ଚାଷୀ ମାନଙ୍କ ଉଁ ପ୍ରତି ସବସିଡିର ମାନେ ରିହାତି ତି ର ବ୍ୟବସ୍ଥା ରହିଛି ଯେମିତି କିି ଏସି, ଏସ୍ ଟି ମାନଙ୍କ ପାଇଁ ଯୋଉମାନେ ସବୁ ସଂରକ୍ଷଣ ରହିଛି। ଯୋଉଁ ମାନଙ୍କର ରିଜର୍ଭସନ କାଟାଗୋରି ଯୋଉ ଆସୁଛନ୍ତି। ତାଙ୍କ ପାଇଁ ସବୁ ରହିଛି ଫିଫ୍ଟି, ପଚାଶ କିମ୍ବା ଷାଠିଏ ପ୍ରତିଶତ। ଆଜ୍ଞା।
ମହିଳାମା ମହିଳା ମାନଙ୍କ ପାଇଁ କିଛି ଅଧିକ
ହଁ ମହିଳା ମାନଙ୍କୁ ତ ନିହାତି ଭାବ ଉପରେ ବର୍ତ୍ତମାନ ତ ମହିଳା ସଶକ୍ତିକରଣ ଚାଲିଛି। ସେଥିପାଇଁ ମହିଳାମାନଙ୍କୁ ତ ସରକାର ଅଧିକ ପ୍ରୋତ୍ସାହନ ନିହାତି ଦଉଛନ୍ତି ସେ ଯେକୌଣସି ବର୍ଗରେ ଆସୁଥାନ୍ତୁ କିନ୍ତୁ ତାଙ୍କୁ ସବୁଠୁ ଅଧିକ ସେମାନଙ୍କୁ ପ୍ରୋତ୍ସାହନ ଦିଆ ଯାଉଛି। ଅ ଯଦି ଆମେ ଦେଖିବା ଆମର ପୋଖରୀ ଖୋଳେଇବା କିମ୍ବା ପୁରୁଣା ପୋଖରୀ ରହିଛି ସେ ଥିରେ ଆମର ମହିଳା ମାନଙ୍କ ପ୍ରତି ଷାଠିଏ ପ୍ରତିଶତ ରହୁଛି। ପଚାଶ ପ୍ରତିଶତ ରହୁଛି ଆମର ଯେମିତି କେନ୍ଦ୍ର ସରକାରଙ୍କର କିଛି ଏଁ ମାନେ ଉଁ ସ୍କିମ୍ ରହିଛି ତା ସହିତ ଆମର ରାଜ୍ୟ ସରକାରଙ୍କର ମଧ୍ୟ ସ୍କିମ୍ ରହିଛି। ସେଭଳି ଆମେ ଦେଖିବା ଯଦି ତା ଛଡା ଯୋଉମାନଙ୍କର ଦେଖନ୍ତୁ ଆମେ ଯଦି ପୋଖରୀ ଖୋଳିବା ନିହାତି ଭାବରେ ଅଧିକ ଆମର ଜାଗା ରହିଥିବାର ଆବଶ୍ୟକ ରହିଛି। ଆଉ ଯଦି ଯୋଉମାନ ଙ୍କର ଜାଗାର ଅଭାବ ରହିଛି ସେମାନେ ନିଜର ଦେଖନ୍ତୁ ବର୍ତ୍ତ ଗୋଟେ? ହଁ।
କେତେ ଜାଗା ଭିତେରେ ଆମେ ଗୋଟେ ପୋଖରୀ ଖୋଳି ପାରିବା? ମିନିୟମ୍ ମାନେ ଅତି କମରେ କେ
ହଁ ଦେଖ୍ ଅ ତି କମରେ ଦେଖନ୍ତୁ ବର୍ତ୍ତମାନ ଓଡିଶା ସରକାରଙ୍କର ମୁଁ ଯେତିକି ଜାଣି ଛି ମୋ ଜ୍ଞାନ ହିସାବରେ ବର୍ତ୍ତମାନ ଓଡିଶା ସରକାରଙ୍କର ଅତି କମରେ ଆପଣ ପଚିଶ ଡିସ୍ମିଲ୍ ରୁ ଆରମ୍ଭ କରିପାରିବେ ପୋଖରୀ ଖୋଳିବା ପାଇଁ। ତା ସହିତ ଆପଣ ମାନେ କରିପାରିବେ ବାର ଏକର୍ସ ଯାଏଁ ଆପଣ କରିପାରିବେ। ଆଉ ଯଦି ଜାଗାର ଅଭାବ ରହୁଛି ତେବେ ଆପଣ ନିଜର ମାନେ ବର୍ତ୍ତମାନ ଗୋଟେ ମାନେ ପରୀକ୍ଷା ଚାଲିଛି। କିସ୍ ଉଁ ମାନେ ବାୟୋଫ୍ଲକ୍ ବୋଲି କୁହାହଉଛି ଗୋଟେ ଜବ ମାନେ ବାୟୋପୁଞ୍ଜ ପଦ୍ଧତିରେ ମାଛ ଚାଷ କରାହଉଛି ସେ ସେଥିରେ କଣ ହଉଛି ଆପଣଙ୍କର ଦୁଇ ଚାରି ଡିସ୍ମିଲ୍ ଯଦି ବି ରହିଛି ଜାଗା ସେଥିରେ ଆପଣ ସରକାରଙ୍କଠୁ ସାହାଯ୍ୟ ନେଇ ଦୁଇଟି କିମ୍ବା ଚାରିଟି କିମ୍ବା ଛଅଟି କଥା ଉର୍ଦ୍ଧ୍ବ ବି ଆପଣଙ୍କ ବାୟୋଫ୍ଲକ୍ କରିପାରିବେ। ଆଉ ସେଥିରେ ଆପଣ ଅତି ସହଜରେ ମାଛ ଚାଷ କରିପାରିବେ ନିଜ ଘର ପାଖରେ। ଉଁ ତଦାରଖ କରିବା ପାଇଁ ସେମିତି କୌଣସି ଲୋକଙ୍କର ଆବଶ୍ୟକତା ମଧ୍ୟ ପଡିବ ନାହିଁ ହଁ।
ସେଥିରେ ମଧ୍ୟ ସବ୍ସି-ସବ୍ସିଡିର ବ୍ୟବସ୍
ହଁ ହଁ ହଁ ସିଏ ବି ମଧ୍ୟ ଆମର ରାଜ୍ୟ ସରକାରଙ୍କ ର ସ୍କିମର ଅନ୍ତର୍ଗତ ସେଇ ଜିନିଷଟା ବି। ସେଥିରେ ମଧ୍ୟ ଆମର ଅଁ ଷାଠିଏ ପ୍ରତିଶତ ଯେମିତି ଆପଣ ବ କହୁଥିଲେ କି ମହିଳାମାନଙ୍କ ପାଇଁ କିମ୍ବା ସଂରକ୍ଷଣ ଯୋଉମାନେ ରହିଛନ୍ତି ବର୍ଗ ପଛୁଆ ବର୍ଗ ସେମାନଙ୍କ ପାଇଁ ରହିଛି। ତା ସହିତ ଫିଫ୍ ଉଁ ପଚାଶ ପ୍ରତିଶତ ଅନ୍ୟାନ୍ୟ ବର୍ଗର ଲୋକମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ହଁ।
ଆଚ୍ଛା ଏଥିରେ କୋଉ କୋଉ ମାଛ ଚାଷ କରାଯାଏ ଆପଣ କିଛି ଜାଣିଛନ୍ତି?
ହଁ ହଁ ଦେଖନ୍ତୁ ମାଛ ଚାଷ ଆମେ ଯଦି ଦେଖିବା ଆମର ମୁଖ୍ୟତଃ କଣ ହଉଛି ଭାରତ ଆମର ରୋହି, ଭାକୁର, ମିରିକାଳି ଏଗୁଡାକ ହିଁ ଲୋକ ଅଧିକ ପସନ୍ଦ କରିଥାନ୍ତି। ଆଉ ଯଦି ଦେଖିବା ଆମର ବାୟୋଫ୍ଲକ୍ ଯୋଉ କହୁଛି ମୁଁ ଜୈବପୁଞ୍ଜ ପଦ୍ଧତିରେ ମାଛ ଚାଷ ସେଥିରେ ମୁ ଖ୍ୟତଃ ଆମର କଣ ହୁଏ ଗୋଟେ ଆସ୍ ସେ ଉଁ ଏଁ କଣ କୁହନ୍ତି ତାକୁ ଉଁ ଜଳଙ୍ଗ ଗୋଟେ ଆସେ ସେ କଣ ହୁଏ ଅତି କମ୍ ମାନେ ରକ୍ଷଣାବେକ୍ଷଣରେ ସେ ଅଧିକ ଅଁ ତାର ବୃଦ୍ଧି ହୁଏ ହଁ। ତ ସେଇ ଜିନିଷଟା ସେଇ ମାଛକୁ ବି ଅତ୍ୟଧିକ ମାନେ ଲୋକମାନେ ପସନ୍ଦ କରୁଚନ୍ ହଁ ହଁ ହଁ ତ ମାନେ ଦେଖନ୍ତୁ ଯଦି ମାଛର ତ ବହୁତ ଆମେ ଯଦି ଯିବା ମାଛ ବିଷୟରେ ଡିସକସନ କଥାବାର୍ତ୍ତା ହେବା ବହୁତ ଗୁଡାଏ ରହିଛି କିନ୍ତୁ ମାଛର ଖାଦ୍ୟ ଯଦି ଯଦି ଆମେ କହିବା ବହୁତ ଭିଟାମିନ୍ ବି ସେଥିରେ ରହିଛି ପ୍ରୋଟିନ୍ ରହିଛି ଓମେଗା ଥ୍ରୀ ରହିଛି ଫା ରହି ଆଉ ତାର ପ୍ରସ୍ତୁତି ପ୍ରଣାଳୀ ଉପରେ ଆ ଆପଣଙ୍କର କଣ କିଛି ଜ୍ଞାନ ରହିଛି।
ହଁ ନିହାତି ରହିଛି ହଁ ମ ତ ମାଛ ବେଶର ବହୁତ ଭ ବହୁତ ଭଲ ଲାଗେ।
ଆଚ୍ଛା ଆଚ୍ଛା।
ଆପଣ କେବେ ଖାଇଛନ୍ତି?
ନା ମୁଁ ମୁଁ ଯେହେତୁ ଜଣେ ଶାକାହାରୀ ପ୍ରାଣୀ ତ ସେ ବିଷୟରେ ମୋର ଏ ଏତେ ଗଭୀର ଜ୍ଞାନ ନାହିଁ।
ହଁ ହଁ। ମାଛ ବେସର ଟା ସବୁଠୁ ବେଶୀ ସ୍ଵାଦ ଲାଗେ। ମାଛ ମାଛ ମସଲା ଉ ମାଛ ମସଲାରେ ତ ମସଲାର ପରିମାଣ ଅ ଅଧିକ ରହିଯାଏ ମାଛ ବେଶୀ ର ଯେହେତୁ ସେଇଟା ଉ ଦେଶୀ ଖାଇବା ତାର ସ୍ଵାଦ ଅଧିକ ରହିଥାଏ।
ହଁ।
ଆଉ ଆମେ ସୋରିଷ ସୋରିଷ ତେଲରେ ମାଛ ଭଜା କଲେ ତାର ସ୍ଵାଦ ଦିଗୁଣିତ ହେଇଥାଏ।
ହଁ ହଁ। ଯେମିତି କିି ଆମର ପଖାଳ କଂସାରେ ମଧ୍ୟ ମାଛ ଭଜାଟିକୁ ସାମିଲ ବି କରିଥାନ୍ତି।
ହଁ ହଁ। ଆମ ଓଡିଶାରେ ତ ମୁଖ୍ୟତଃ ପଖାଳ ଭାତକୁ ମାଛ ଭଜା ହେଲେ ଆଉ ଲୋକଙ୍କୁ ଆଉ କିଛି ଦରକାର ହେଇନଥାଏ।
ହଁ ହଁ ନିହାତି ଭାବରେ।
ହଁ।
ଆଛା ତାହେଲେ ଆପଣ ମାନେ ମାଛରେ ମାନେ ପ୍ରସ୍ତୁତ ବ୍ୟଞ୍ଜନ ଗୁଡାକର କିଛି ଜାଣିଛନ୍ତି ସେମିତି କିଛି ମାଛ ବେଶର ତା ମାଛ ମସଲା ସେମିତି ତ ରହିଛି। ଆଉ ତା ସହିତ ଆଉ କିଛି?
ଆଉ କିଛି ମାଛ କଟଲେଟ ହୁଏ।
ହଁ।
ଆଉ ମାଛ ଉ ଷ୍ଟିକ ଫ୍ରାଏ ହୁଏ।
ହଁ।
ହଁ।
ହଁ ଆଉ ଦେଖନ୍ତୁ ନିଜର ପରୀକ୍ଷା ହିସାବରେ ଆମେ ଯଦି କରିବା ପ୍ରସ୍ତୁତ ମାନେ ଯେ କୌଣସି ମା ମାଛର ବ୍ୟଞ୍ଜନ ବି ଆମେ ପ୍ରସ୍ତୁତ କରିପାରିବା। ହଁ ଆମେ ଯଦି ଦେଖିବା ଆମର କଣ ହଉଛି କି ଅ ଆମ ଦେଶଟି ପୁରା ଦୁନିଆରେ ଯଦି ଦେଖିବା ମାଛ ଉତ୍ପାଦନରେ ଦୁଇ ନମ୍ବର ସ୍ଥାନରେ ବର୍ତ୍ତମାନ ରହିଛି ଆଉ ସମସ୍ତେ ଦେଖ ଦେଖୁଛନ୍ତି କି ଆମର ଆନ୍ଧ୍ରରେ ସବୁଠୁ ଅଧିକ ମାଛ ମଧ୍ୟ
ମାନେ ହଉଛି ଭଲ ବ୍ୟବସାୟ ସେଠୁ ହଉଛି କାହିଁକି ନା ସେ ସେଠିକାର ଲୋକମାନେ ପ୍ରକୃତରେ କେମିତି ମାଛ ଚାଷ ଟା କରାଯାଏ ସେମାନେ ଠିକ ତାର ପ୍ରଣାଳୀ ଟା ଜାଣିଛନ୍ତି।
ହଁ
ଉଁ ଆମେ ଯଦି ମାନେ ବର୍ତ୍ତମାନ ସମ ତ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟ ଗୁଡାକୁ ମଧ୍ୟ ଏ ଦିଗରେ ପଦକ୍ଷେପ ନେଉଛନ୍ତି କିନ୍ତୁ ମୁଁ ଭାବୁଛି କି ଲୋକମାନଙ୍କ ପାଖକୁ ସଠିକ ଏଯାଏଁ ମାନେ ଶିକ୍ଷାର ଅଭାବ ରହିଛି ମାଛ ଚାଷ ଉପରେ। ସେମା ଲୋକମାନେ ଏତେ ଗୁରୁତ୍ଵ ଏ ଯାଏ ଦେଇନାହାନ୍ତି ମୁଁ ଭାବୁଛି କି ସମୟ ସହିତ ଯଦି ଏଇ ଜିନିଷ ଟା ଲୋକଲୋଚନକୁ ପହଞ୍ଚାଇ ଯାଇ ପାରନ୍ତା କି ଲୋକମାନେ ଏ ଦିଗରେ ଟିକେ ଅଧିକ ସଚେତନ ହୁଅନ୍ତେ ତ ନିହାତି ଭାବରେ ମାଛ ଚାଷକୁ ଅଧିକ ଆମେ ଏ ବୃଦ୍ଧି କରିପାରନ୍ତେ ଅନ୍ୟ ରାଜ୍ୟ ତୁଳନାରେ।
ହଁ।
ତ ଆ ସେଥିପାଇଁ ଆମର ମୁଁ ଭାବୁଛି କି ମୂଳତଃ ଆମେ ଗାଁ ଗୁଡାକୁ ଯାଇକି ଲୋକମାନଙ୍କୁ ଏ ବିଷୟରେ ସଚେତନ କରିପାରିବା। କିମ୍ବା ମାଛର ଯେମିତିକି ରହିଲା ମାଛରେ
କୋଉ ମାଛ ଚାଷ ଅଧିକ ବଢି ପାରିବ।
ହଁ ଆଉ ମାଛର ଯେମିତି ରହିଛି ତାର ପ୍ରୋଟିନ ତତ୍ଵ ବିଷୟରେ ବି ଲୋ ଲୋକମାନଙ୍କୁ ମାନେ ଆମେ ଅବଗତ ବି କରାଇ ପାରିବା। ହୁଁ ତ ସେଇ ହିସାବରେ ଆମେ ଯଦି ଦେଖି ଖିବା ମାଛର ବହୁତ ଏବେ ଯଦି ଦେ ଖିବା ଆମେ ବାସ୍ତୁ ହିସାବରେ ମଧ୍ୟ ମାଛର ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି ହିନ୍ଦୁ ଧର୍ମ ହିସାବରେ ମୁଁ ଯେ ଯେତେଦୂର ଜାଣିଛି କି ଭଗବାନ ଙ୍କର ବି ଗୋଟିଏ ଅବତାର ମତ୍ସ୍ୟ ଅବତାର ରହିଥିଲା ସେଇ ଦୃଷ୍ଟିରୁ ଆମେ ଯଦି ଦେଖିବା। ହଁ ରହିଥିଲା ତ ସେଇ ହିସାବରେ ତ ଆକ୍ୱାରିୟମ ରେ ବି ବିଭିନ୍ନ ପ୍ରକାରର ମାଛ ହଉଛି ତା ସହିତ ରଙ୍ଗୀନ ମା ଛ ଚାଷ ହଉଛି କିମ୍ବା ବଡ଼ ବଡ଼ ସ ସମୁଦ୍ର ଗୁଡିକରେ ଯୋଉ ଆମର କୁହାଯାଏ।
କନ୍ତି
ଅ ଦେଖନ୍ତୁ ରଙ୍ଗୀନ ମାଛ ଚାଷ ଆମର ମୁଖ୍ୟତଃ ସୁନ୍ଦର ପାଇଁ ବ୍ୟବହାର କରାଯାଏ ତାଙ୍କୁ ଆମେ ଅର୍ଣାମେଣ୍ଟାଲ ଫିସ୍ କହୁ ଆଳଙ୍କାରିକ ମାଛ ବୋଲି କହୁ ସେଗୁଡାକ ତ ଆମର ଖାଦ୍ୟ ପାଇଁ ବ୍ୟବହୃତ ହୁଏ ନାହିଁ। କିନ୍ତୁ ସେଗୁଡାକ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ହଁ ବ୍ୟସ୍ତ ତ ହେଇଥାଏ ହଉ ଧନ୍ୟବାଦ।
ଧନ୍ୟବାଦ।